ହ୍ୟାଲୋ।
ଆଜ୍ଞା। କୁହନ୍ତୁ।
ଶୁଭ ସନ୍ଧ୍ୟା।
ଆଜ୍ଞା।
ହଉ କଣ କରୁଥିଲେ?
ଏବେ ଘରେ ବସିିକି ଟିକେ ଜଳଖିଆ ଖାଉଥିଲି ଏବେ ଆପଣ ନାଚ କଲେ ସେଥିପାଇଁ ଘରୁ ଏବେ ଆସିଲି।
ଆଛା ଜଳଖିଆରେ କଣ ଖାଉଥିଲେ?
ଜଳଖିଆ ରେ ଆଜ୍ଞା ବରାଗୁଗୁନି।
ବରାଗୁଗୁନି ଘରେ ବନେଇଥିଲେ ନା ଦୋକାନରୁ ଆଣିଥିଲେ।
ଦୋକାନରୁ ଏବେ ତ ବର୍ଷା ହଉଥିଲା ବର୍ଷା ଛାଡିଥିଲା ସେଥିପାଇଁ ଯାଇ ଟିକେ ଦୋକାନରୁ ଦୋକାନରୁୁ ଖାଇକି ଆଇଲିି।
ହୁଁ ବର୍ଷା ପାଗକୁ ବରା ତ ଭଲ ଲାଗିବ ଖାଇବା ପାଇଁ। ଆଉ କଣ କରୁଛନ୍ତି ଏବେ ପଢାପଢି କରୁଛନ୍ତି?
ଆଜ୍ଞା ଏବେ ତ ମୁଁ ସେକେଣ୍ଡ ଦଶମ ପରେ ସେକେଣ୍ଡ ଇୟର୍ କରିଥିଲି ସେକେଣ୍ଡ ଇୟର ସରିଲା ଏବେ ଆଇଟିଆଇ କରିଛି।
ଦଶମ ପରେ କଣ କରୁଥିଲେ?
ଏଇ ଯେଉଁ ପ୍ଲସ୍ ଟୁ ପଢ଼ୁଥିଲି।
ପ୍ଲସ ଟୁ ପଢୁଥିଲେ କୋଉ କଲେଜରେ?
ଆଜ୍ଞା ଆମର ଏପଟେ ରେକୁଡ଼ିଆକେ ରେକୁଟିଆ।
ଆ୍ଛା କଣ ଷ୍ଟ୍ରିମ ଥିଲା ଆପଣଙ୍କର?
ସେମିତି ତ କିଛି ଆର୍ ସେ
ଆଜ୍ଞା। ହଁ ଯୁକ୍ତ ଦୁଇ ସାରିବା ପରେ। ମୁଁ ଏବେ ହାଉସ ୱାଇଫ ଅଛି ଗୃହିଣୀ।
ଆ-ଆ-ଆ-ଆପଣ ଏଟା କଉଠୁ କହୁଛନ୍ତି?
ଆଜ୍ଞା।
ନାଇ ଆପଣ କଉଠୁ କହୁଛନ୍ତି?
ମୁଁ ଗାଁ ରୁ କହୁଛି।
ନା ନା ଆପଣଙ୍କ ଡିଷ୍ଟ୍ରିକ୍ଟ ଟା କଉଠି?
ଢେଙ୍କାନାଳ।
ଆଜ୍ଞା।
ଆଉ ଆପଣଙ୍କର?
ମୋର ଆଜ୍ଞା ଯାଜପୁର।
ଯାଜପୁର ଆଚ୍ଛା।
ଆଜ୍ଞା।
ଅ ଯାଜପୁର ର କୋଉ ଜାଗା କହିଲେ?
ଆମର ଯାଜପୁରର ଆମ ଡୁବୁର ଲାଇନି।
ଆଚ୍ଛା।
ଆଜ୍ଞା। ଆ
ତ କଲେଜ ସେଇ ଯାଜପୁର ର ଥିଲା ରେକୁଟିଆ ଯୋଉ କଲେଜ କହୁଛନ୍ତି ସ
ଆଜ୍ଞା ଆଜ୍ଞା। ଆଜ୍ଞା ଏଟା କେଉଁଝରର କିନ୍ତୁ ଆମ କେଉଁଝର ଟା ବି ଆମ। ଜା ଆମର ଖାଲି ନାଁକୁ ଯାଜପୁର କିନ୍ତୁ ଆମ ଘରଟା କହିବାକୁ ଗଲେ କେଉଁଝର ଜିଲ୍ଲାକୁ। ଘରେ ଅମ ସେଇଟା ଆମ ଯୋଉ ରେକୁଡ଼ିଆ କଲ। ଆଜ୍ଞା।
ହଁ ଡୁବରି ତ ଯାଜପୁର ରେ ଯାଉଛି।
ଆଜ୍ଞା ଡୁ ଆମର ଆମ ଗାଁ ବି ଯାଜପୁରରେ କିନ୍ତୁ ଯୋଉ ରେକୁଡିଆ କଲେଜ ଟା ଆମ ଅ ବି ଲାଗିଛି କେଉଁଝର ଯାଜପୁର ଆମର ଲାଗିଛି କେଉଁ କିନ୍ତୁ କଲେଜ ଟା ହେଲା ଆଜ୍ଞା କେଉଁଝରର ରେକୁଡିଆ କଲେଜ ଟା। ଆଁ ସେଇଟା ଟିକେ ଆମ ଘର ବାହାର ପାଖ ବୋଲି ଆମର ଯା ପୁରରେ ବି ଏପଟେ କଲେଜ ଅଛି ବହୁତ କଲେଜ ଅଛି କିନ୍ତୁ ଆମ ଘର ପାଖୁରୁ। ସେଇଟା ପାଖ ହେଲା ବୋଲି ସେଠି କ୍ଲାସ କଲି ଆଉ।
ସେଠି ଯୁକ୍ତ ତିନି ପାଇଁ ସୁବିଧା ଅଛି।
ଏ ମ କହିଲେ।
ମୁଁ କହିଲି ସେଠି ଯୁକ୍ତ ତିନି ପାଇଁ ସୁବିଧା
ଆଜ୍ଞା ଆଜ୍ଞା ଆଜ୍ଞା ଆଁ ସବୁ ଅଛି ଯୁକ୍ତ ଥ୍ରୀ ଅଛି।
ଆ ସେ ଯୋଉ ଯୋଉ ଅନର୍ସ ବି ଥିବ ନାଇଁ।
ଆଜ୍ଞା ସବୁ ଅନର୍ଶ ଅଛି ଆଉ ଆମର ବି ଭୋକେସନାଲ୍ ବି ରହୁଛି। କମର୍ସ ସାଇନ୍ସ ଏ ସବୁ ଅଛି।
ଉଁ ବଡ଼ କଲେଜ।
ଆଜ୍ଞା।
ଆଉଁ ଆଉ ଘରେ ସବୁ କିଏ କିଏ?
ଆଜ୍ଞା ଘରେ ବାପା ଭାଇ ଆଉ ବୋଉ ମୁଁ ଚାରିଜଣ ଜେ ଜେ ବାପା ଏତିକି।
ଆଜ୍ଞା ସମସ୍ତେ ଯୋଉ ଭାଇ ବି ପାଠ ପଢୁଛନ୍ତି।
ଏ ନା ଭାଇଙ୍କର ଏବେ ପାଠ ପଢ଼ା ସରିଲାଣି ସେ ଜବ୍ କରୁଛନ୍ତି।
ଆଜ୍ଞା।
ଆଉ ମୋର ଏବେ ତ ପାଠପଢା ଚାଲିଛି ମୋର ସେ ପ୍ଲସ ଟୁ ପରେ ଏବେ ଇଏ କରୁଛି ଆଇ ଟି ଆଇ। ଆଇ ଟି ଆଇ। ଏବେ ଦୁଇ ବର୍ଷ।। ବାପା ପ୍ଲାଣ୍ଟ ଯାଉଛନ୍ତି।
ହଁ।
ଓହୋ ଆଇଟି ଆଇ କାହିଁକି ଚ ୟ ନ କଲେ।
ଡିପ୍ଲୋମା କରିଥାନ୍ତି ବାପା କହିଲେ ଆଇଟି ଆଇ ଦୁଇ ବର୍ଷ କରିଦେଲେ ତାପରେ ଯୋଉଠି। ହେଲେ ରାହିକି ତାପରେ ପୁଣି ଆ ଥରେ ଡିପ୍ଲୋମାରେ କରିବୁ। ସେଥିପାଇଁ ଡିପ୍ଲୋମା କରୁଛି ସେଥିପାଇଁ ମୋତେ ଆଜ୍ଞା ଆମ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲି ଯେତୁ ସେଥିପାଇଁ ପଇସା ଟିକେ ସଟ ଥିଲା ସେତେବେଳେ ସେଥିାଇଁ।
ହଁ ନିହାତି ଭାବରେ ଆଇଟି ଆଇ କରିକି କୌଣସି ସଂସ୍ ତାରେ ନିଜକୁ ନିୟୋଜିତ କଲେ ହଁ। ସେ ପଇସାରେ ଅନ୍ୟ ପାଠ ପଢିପାରିବେ।
ଆଜ୍ଞା।
ଆଚଛା ଆପଣଙ୍କର ଗାଁରେ ରଜ କେମିତି କଣ କଟିଲା।
ରଜ ତ ଆମର ଫାଷ୍ଟ ଦିନଟା ଏପଟେ ଟିକେ ବର୍ଷା ହେଲା ଫାଷ୍ଟ ଦିନଟା ବି ଆମେ କୁଆଡ଼େ ବି ଏପଟେ ବୁଲାବୁଲି କରିପାରୁନି ସେ ରଜ ଦିନ ଆମ ଗାଁ ପାଖରେ ଭଲ ହୁଏ ବେଲ ମାଳି ଗୋଟେ ଗାଁ ସେଠି ବି ଆମେ ଯାଇ ତୁଟିଏ ବୁଲାବୁଲି କରିବା ପାଇଁ ଆଉ ଆମ ଗୋଟେ ଡ୍ୟାମଟେ ବି ଥିଲା ଆମ ଗାଁ ପାଖାପାଖି ସେଠି ବି ଟିକେ ଯାଇଥିଲୁ। ଏଇ ଦି ଦିନି
ହଁ ସେଠି ଯୋଉ କେଉଁଝର ପଟରେ ତ ବହୁତ ବଢିଆ ହୁଏ ରଜ। ହଁ ବେଲବାହାଳି ବି କେଉଁଝର ଲାଗ। ବୋଦେ।
ଆ ବେଲ ଭାଲିିବି କେଉଁ ଝର ପିକିନିକି ସ୍ପଟ ତ କହିଲେ ଆଜ୍ଞକେଉଁଝରେ ଅଟେ
ହଁ ହଁ କଣ କଣ ସବୁ ଯାଇଛ
ଆମର ବେଲମାଳି ତାପରେ ହେଲା ରେମାଲ ଡ୍ୟାମ ଆଉ ହେଲା। ହଦ ବଡ଼ ଆଉ ଗୁଣ୍ଡିଚା ଘାଇ ଆଉ ବଡ଼
ଆଚ୍ଛା ସେଇଟା ଗୁଣ୍ଡିଚା ଘାଇ ନା ଗୁଣ୍ଡିଚ। ଘାଟି କହିଲ?
ଏଟା ଗୁଣ୍ଡିଚା ଘାଇ କୁହନ୍ତି।
ଘାଇ ଅ ହଁ। ହଁ ମୁଁ ଶୁଣିଛି ଏମିତି ଯାଆନ୍ତି ସାଙ୍ଗମାନୋନ ସବୁ। ଫଟୋ ପୋଷ୍ଟ କରନ୍ତି ମୁଁ ଦେଖିଛି କିନ୍ତୁ ମୁଁ ଯାଇନି କେବେ ଯିଏ ତାରିଣୀ ବି ଯାଆନ୍ତି ଯାଆନ୍ତି ଗୁଣ୍ଡିଚା ଘା ସେ ପାଖରେ ବୋଧେ? ତାରିଣୀ ଯୋଉ ଯାଇକି ହଁ ହଁ। ଆଉ ସାନ ଘଘରା ବଡ ଘଘରା ଏସବୁ ବି ଅଛି।
ଆଜ୍ଞା କେଉଁଝର ରେ ଆଜ୍ଞ ଏମିତି ମୁଁ ଏତିକି ଜାଣିଛି କିନ୍ତୁ ଆହୁରି ବହୁତିକ ପିକିନିକି। ସ୍ପଟ ଅଛି।
ଯୋଉ ଖଣ୍ଡା ଧାର ଜାଣିଛ?
ନା ସେଠା।
ଖ ଖଣ୍ଡାଧାର ବି କେଉଁଝରରେ ଆସଛି ବୋଧେ? କେଉଁଝର ଆଉ ଆଉ ଗୋଟେ ତାର ହଣ୍ଡା ଧାର ଦୁଇ ପଟ ସାଇଡ ଆସୁଛି। ଗୋଟେ ସାଇଡ ଆସଛି କେଉଁଝର ଆଉ ଗୋଟେ ସାଇଡ ଆସଛି ଯୋଉ ସୁନ୍ଦରଗଡ଼ ସାଇଡ ତମର ସେ
ଆଉ ମ ଆମରେ ତ ଏଠି କେଉଁଝରେ ଘଟଗାଁ ମା ତାରିଣୀ ମନ୍ଦିର। କଣ ସେଟା ବି
ହଁ ହଁ ହଁ।
ଦରକାର କଣ।
ମୋ ମାମୁଁ ଘର ମା ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ତାରିଣୀ ମନ୍ଦିର ମୁଁ ମୁଁ ଦିଥର ଯାଇଛି।
ହଁ ମାଆଙ୍କ ପାଖରେ ତ ସବୁବେଳେ ଭିଡ ଆଉ।
ଆଜ୍ଞା ଟିକେ ମଙ୍ଗଳବାରେ ବି ଆମ ଟିକେ ଅଧିକ ହୁଅନ୍ତି।
ହଁ ମଙ୍ଗଳବାର ହେଲା ସଂକ୍ରାନ୍ତି ହେଲା ତମର ଯୋଉଁ ଚୈତ୍ର ମାସ ତ ଅ ସେ ସବୁ ଯୋଉଁ ଉ ରହିଲା ମଙ୍ଗଳବାର ସେଥିରେ ହେଲା ରଜ। ସବୁଦିନ ପ୍ରାୟ ମାଆଙ୍କ ପାଖରେ ଭିଡ ଥାଏ।
ଆଜ୍ଞା।
ଆଉ ସେଠି ଯୋଉଁ ଉଁ ନଡିଆ ଆଉ ନଡିଆ ର ଯୋଉ ତେଲ ସବୁ ମିଳିଯାଏ।
ଆଜ୍ଞା ଆଜ୍ଞା ଆଜ୍ଞା ସେଟା ତ ସେଠି ଅଦି
ଅଧିକ ଯେହେତୁ ମାଆଙ୍କ ପାଖରେ ସବୁ ସବୁବେଳେ ନଡିଆ ର ଭୋଗ ମିଳେ ମ ନଡିଆ ଯିଏ ଯିବେ ନଡିଆ ମାନସିକ ଥାଇ ଟିକେ ଶହେ ଆଠ ନଡିଆ କାହାର ପ୍ରାୟତଃ ସବୁ ନଡିଆ ବଡାନ୍ତି ହଁ। ଅ ନଡିଆ ର ଭୋଗ ଆଉ ଯୋଉଁ ନଡିଆ କୋରା ଭୋଗ ସେଠି ଫେମସ ନଡିଆ ତେଲକୁ ନଡିଆ କୋରା ଭୋଗ।
ଆଜ୍ଞା।
ହଁ।
ମାମ ଆପଣଙ୍କ ଏ ଯୋଉ ମୋ ମାମ ମୋର ପିଛେଇ ଢେଙ୍କାନାଳ ଲାଇନି ରେ ଭୁବନ ଜାଣିଥିବେ? ଭୁବନ।
ଅ ହଁ ହଁ ହଁ ହଁ।
ଆ ସେଇପଟେ।
ଭୁବନର କୋଉ ଗାଁ କହିପାରିବେ।
କୁନିନ୍ଦା ପାଟଣା ଜାଣିଥିବେ।
ଅ ହଁ ହଁ ଆଛା ତ ମାମୁଁ ଘର ସେଇଠି।
ମାମୁଁ ଘର ଟା କୋଉଠି।
ହଁ ଆମର ସେଇ ଗାଁ ରେ।
ଓ ହଁ।
ଆଚ୍ଛା ଆଚ୍ଛା ମାମୁଁ ଘର ଏଇଠି ଆସନ୍ତି ମାମୁଁ ଘର ବୁଲି?
ହଁ କିନ୍ତୁ ଆଉ ଏବେ ଯାଇନି ଦି ତିନି ବର୍ଷ ହବ ଯାଇନି ଆଉ। ଏବେ ତ ଆଉ ମୁଁ ପଢାପଢି କରୁଛି ସେଥିପାଇଁ ଆଉ ଯାଇ ହଉନି ହଷ୍ଟେଲ ରେ ବି ରହୁଛି। ସେଥିପାଇଁ।
ହଁ ହଁ ଆଇଟି ଆଇ କରୁଛନ୍ତି କୋଉଠି?
ଆ ଏପଟେ ଆମର ସାଳପଡ଼ା କଲେଜରେ।
ସାଳପଡା କଲେଜ ସେଠି ହଷ୍ଟେଲରେ ରହୁଛ।
ଆଜ୍ଞା।
ହୁଁ।
ତାପରେ ମୁଁ ଏବେ ଏଇ ଆମ ସେ ଯୋଉ ଗ୍ରୁପ କୁ ଆସିଥିଲି ଦେଖିଲି ଆପଣ ବି ମସେଜ କରିଥିଲେ ସେଥିପାଇଁ ଆପ ଣଙ୍କୁ ମେସେଜ୍ କଲି ଆଉ କଲ କଲି।
ହଁ ହଁ ହଁ ହ ହୋଉ ଆଉ ଭଲ ସବୁ।
ଆଜ୍ଞା।
ହଁ ଆଉ ଯୋଉଁ ତମ ଯୋଉ କେଉଁଝର ସାଇଟ ରେ କଣ କହିଲ ଭଲ ସବୁ ମିଳେ?
କେଉଁଝର ସାଇଟରେ ମ୍ୟାମ କଣ କହିଲେ?
ଭଲ ଭଲ କଣ ସବୁ ଜିନିଷ ମାନେ ଅତି ଫେମସ ଯେମତି ଆନନ୍ଦପୁରରେ ଗୋଟେ ମିଳେ। ଜାଣିଥିବ ଛେନା ମୁଡକି? ହଁ ସେଇଟା ଭାରି ଭଲ ଲାଗେ ଆନ୍ଦପୁରରୁ ଯୋଉଁ ରସଗୋଲା ହଉ ଛେନା ମୁଡିକି ସେ ମିଠା ଜିନିଷ ସେଗୁଡ଼ା ସବୁ ଭଲ ମିଳେ ତମର ସେପଟରେ କଣ ବେଶୀ ଭଲ ମିଳେ?
କେନ୍ଦୁଝରରେ ମୁଁ ତ ଏତେ ଭଲସେ ଜାଣିନି।
କେନ୍ଦୁଝରରେ ପ୍ରାୟ ସେଠି କଣ କହିଲ ଟିକେ ଅଧିକ ସଂଖ୍ୟାରେ ଆଦିବାସୀ ଲୋକ ସବୁ ଟିକେ ଦେଶ ସେ ଜିନିଷ ଟିକେ ଅଧିକ ମିଳେ ଯେମିତି କିି ତମର ଯୋଉଁ ହ ଯୋଉଁ କୁସୁମ ତେଲ ହେଲା କୁସୁମ ତେଲ, କରଞ୍ଜ ତେଲ, ଏଇ ସବୁ ଜିନିଷ ଯୋଉଁଟା କି ଆରେ ଔଷଧୀୟ ଜିନିଷ ଆମେ ପାଉନେ କିନ୍ତୁ ସେଆଡେ ମିଳିଯାଏ।
ଆଜ୍ଞା ମୁଁ ତ ଆଜି ଜଣ ପିଲା ସହିତ ଗୋଟେ କଥା ହଉ ସେ ବି ସେ କେନ୍ଦୁଝର ସେ କହିଲ ଆମର ଏଟା ପୁରାଦିବାସୀ ଏରିଆ ଆମର ବହୁତ ଆମର ଜଙ୍ଗଲ।
ହୁଁ ହୁଁ ପ୍ରାୟତଃ ଜଙ୍ଗଲ ଏବେ କୁହ ଟିକେ ରାସ୍ ରାସ୍ତା ଟିକେ ଚଉଡା ହେଇକି ଟିକେ ଭଲ ହେଇଗଲାଣି ଆଗରୁ ମାନେ ଡର ଲାଗେ ସେ ବାଟେ ଯିବା ପାଇଁ ମେ ଏମିତି ଜଙ୍ଗଲ ସେ। ଥାଏ। ଆଉ ଆମ ଘର ଟା ମୋ ବାପଘର ହେଲା ଯାଜପୁର ଯାଜପୁର ରୋଡ ଆମ ଶାଶୁ ଘର ହେଲା ଏଇଠି ଏଇ ଗାଁରେ ତମ ଯୋଉଁ ମାମୁଁଘର ଗାଁରେ। ସେ ଆ ଆମର ସବୁ ବନ୍ଧୁବାନ୍ଧବ ଘର ପାଖାପାଖି ପୁରା। ସେଇଠି ସେଇ ରୋଡ଼ ପାଖାପାଖି ମୋର ଯେତେବେଳେ ବାହାଘର ହେଲା ଏଠି ମାନେ ଆମକୁ ଲାଗିଲା କି ଆ ବହୁତ ଅଧିକ ବାଟ ବହୁତ ଅଧିକ ବାଟ ହେଇଗଲା ତ ଏଠିକି ବି ଆସିଲା ବେଳକୁ ଘଣ୍ଟାଏ ଲାଗେ ଘଣ୍ଟା ଉପରେ।
ଆଜ୍ଞା।
ଏବେ ଅଭ୍ୟାସ ହେଇଗଲାଣି ଯିବା ଆସିବାରେ ଗୋଟେ କଣ କହିଲ ହଁ ଯେମିତି କୁହନ୍ତିନ ବାଟ ଚିହ୍ନା ବାଟ ହେଇଗଲାଣି? ସେମିତି ଯିବା ଆସିବାର ଆଉ ଜଣା ପଡୁନି ଫାଷ୍ଟ ଫାଷ୍ଟ ଆ ଯିବା ଆସିବା କଲାବେେଳକୁ ଭାରି ବୋରିଙ୍ଗ ଲାଗେ। ଏତେ ସମୟ ଗାଡିରେ ବସିଥା ବସିଥା ଅଭ୍ୟାସ ନଥିଲା। ଆଉ ଏବେ ଆଉ ଯିବା ଆସିବା କଲାବେଳେ ଏତେ ଲାଗୁନି।
ଆଜ୍ଞା। ହଉ ମ୍ୟାମ୍ ତାହେଲେ ରହୁଛି ହଉ। ଆଉ କଣ କହିଲେ?
ହେଲେ ହଉ ତାହେଲେ ରହୁଛି।